ହାଲୋ।
ହ୍ୟାଲୋ।
ଏହେ ତୋର ହେଲା କିବେ ମୋ କତିକି? ହଉ ଠିକ ଅଛି ତାହେଲେ ଭଲ ହେଲା, ହଉ ହଉ।
ଜାଣିନି କେମିତି ହେଲା ବି? ମୁଁ ଖାଲି କରିଦିଏ।
ମୋର ବି ତୋର ପୂରା ଦେଖଉଥୁ ଶିଘ୍ର ସା
ଅଁ, ହଁ। ହୁଁ, କଲ୍ ଟାଇମ୍ ହଁ ଆଉ ଗୋଟେ କହିଥିଲି ଆ ଖୁ ରସ ଆଖୁ ଗୋଟେ ମୁଁ ଆଖୁ ଟା ଖାଏ ଏମିତି ନୁହଁ କି ପୁରା ମେଞ୍ଚେ ମେଞ୍ଚେ। କାରଣ ସେଉରା ତ ଏଇ ଯୋଉ ତଳଉରା ସବୁ ଇଏ ହେଇଯାଏ ମାନେ ମୁହଁରେ, ହେଲେ ଆଖୁ ଟିକେ ଟିକେ ଖାଇଲେ ଆଖୁ ରସ ପିଇନି ହେଲା। ଆଉ ଲି ଯେଟା ମୁଁ ଖାଇଥିଲି ଲିଚି ଯୋଉ ଆମର ଆସେ, କୋଲଡ୍ରିଙ୍କସ୍ ରେ ତାକୁ ବି ପିଏନି। ମାନେ ମୁଁ ଏକ
ସେଟା ଭଲ ଲାଗେ ନା କୋଲଡ୍ରିଙ୍କସ୍। ରିୟଲ୍ ଲିଚୁ ଟା ମାନେ ଭଲ ଲାଗେ ଗଛ ଲିଚୁ ଟା।
ହଁ ସେଟା ତ ବହୁତ ଭଲ ଲାଗେ ହଁ, ଫଳ ଭିତରେ ତୋତେ କଣ ଭଲ ଲାଗେ?
ଫଳ ଭିତରୁ ମୋତେ ଆମ୍ବ ଟା ସତ କଥା ଏବେ ଯୋଉ ସିଜିନ୍ ଆମ୍ୱ ଚାଲୁଛୁ ମୋତେ ଭଲ ଲାଗୁଛି ସତ କଥା ବେଶି ଆଉ ବାକି ନର୍ମାଲ ରେ ସେ ଫଳ ମୋତେ ଭଲ ଲାଗେ ନା ସତ କଥା। କମଳା ଟା ବେଳେବେଳେ ଭଲ ଲାଗେ। ଅଙ୍ଗୁର ଟା ବି ଭଲ ଲାଗେ କଳା ଅଙ୍ଗୁର ନର୍ମାଲ ଅଙ୍ଗୁର ବି
ନା ମୋତେ ଖାଲି ହଁ ନର୍ମାଲ ଅଙ୍ଗୁଳି ଖାଇଦେବି ଏମିତି। ହେଲେ ଏଇ ଯୋଉ ଆମ୍ବ ଆଉ ଗୋଟେ ତରଭୁଜ
ତରଭୁଜ ଟି
ଆମ୍ବ, ତରଭୁଜ ଆଉ କିଛି ଅଛି କି ହଁ ଲିଚୁ, ଆମ୍ବ। ତରଭୁଜ, ଲିଚୁ ଆଉ କଦଳୀ ଟା କଦଳୀ ଟା ଏମିତି ଦେଲେ ସେମିତି ଖାଏ ନହେଲେ ନାହିଁ ହେଲା। ଆଉ ନହେଲେ ସେ ଯୋଉ ଆପେଲ ଫାପେଲ ମୋର ସବୁ ଯାଏନି।
ହଁ ଆପେଲ୍ ଟା ମୋତେ ବେଶୀ ଭଲ ଲାଗେ ନା, ବହୁତ କଷ୍ଟ ସେଟା ବେଳେ ବେଳେ ଖାଇଦିଏ ଆଉ।
ହୁଁ।
କମଳା ଆଉ ଅଙ୍ଗୁରୁ ଟା ଭଲ ଲାଗେ।
ହୁଁ, ନା ଅ, କମଳା ଭଳି ମୋତେ ଭଲ ଲାଗେନା। ଅଙ୍ଗୁୁରୁ ଯଦି ଖାଇବି ଏମତି ଗୋଟେ ଖାଇବି ଯେ ଉଁ ପୂରା ମିଠା ଲାଗୁଥିବ ନହେଲେ ଖାଇବିନି ହୁଁ,। ନହେଲେ ତା ସବୁ ଯିବ ହିଁ ନାହିଁ।
ଆମ ଘରେ ତ ଆଉ କେହି ଖାଆନ୍ତିନି ଫଳ। ଫଳ ମୋତେ ହିଁ ଦେଇଦିଅନ୍ତି ସବୁ ଖାଇବା ପାଇଁ ମୁଁ ହିଁ ଖାଏ।
ନା ଆମ ଘରେ ସମସ୍ତେ ଖାଆନ୍ତି ମୋତେ ଛାଡ଼ିକି।
ଆମ ଘରେ ଆଉ କେହି ଖାଆନ୍ତିନି, ଅବୁତ ଭଣ୍ଡା ମୋତେ ଭଲ ଲାଗେ ପାଚିଲା ଅବୃତ ଭଣ୍ଡା।
ହୁଁ, ଏତେ
ମୋତେ ଭଲ ଲାଗେ ସେ ଜିନିଷ ଟା। ଆଉ ବେଲ ପଣା ବି ମୁଁ ବି ମୋତେ ଭଲ ଲାଗେ, ସବୁ ଜିନିଷ ହୁଁ,
ଖାଲି ସେ ଆଁ, ବିଲ ପଣା ପୁରା ଛେନାରେ ହେଇଥିବ ଆଉ। ଆଉ ତୁ ବେଲ ପଣା ଶୁଣ ହଁ, ହଁ ହଁ ଛେନା ବି ଭଲ ଲାଗେ ବେଲ ପଣା। ଆଉ ଏଟା ଭଲ ଲାଗେ। ଯୋଉ ପଞ୍ଚାମୃତ ଯୋଉଟା ମେଳାରେ ହୁଏ ସେଟା ଭଲ ଲାଗେ। ହଁ ଆଉ ଯୋଉ ସ-ଆମେ ଯୋଉ ପୁରା ଏ ହଁ ଶାଗୁ ଯୋଉ ପିଅନ୍ତି, ଶାଗୁ ପୁରା କଦଳୀ ଛେନା ଏସବୁ ପ କେଇକି ସରବତ ଯେମିତି ସେଟା ସେଟା ବି ବହୁତ ଭଲ ଲାଗେ। ଆଉ ଲସିଟା ବି ବହୁତ ଭଲ ଲାଗେ।
ହଁ ମୋତେ ବି।
ଏଇ ଜିନିଷ ଭଲ ହେଲେ ଯୋଉ କୋଲଡ ଡ୍ରିଙ୍କ ଗୁରା ମତେ ଭଲ ଲାଗେନା। ଏବେ ସେଥିରେ ତ ତ ବହୁତ ଭଲ ଲାଗେ ବେଲ ପଣାରେ କଣ ପାଣିରେ ବେଲ ପକେଇକି ତାକୁ ଇଏ କରନ୍ତି କଦଳୀ ପକାନ୍ତି ଛେନା ପକାନ୍ତି ଆଉ ଯୋଉ ଗୋଲମରିଚ ଇଏ ପ କାନ୍ତି ଆଉ ଏତିକି ପକାନ୍ତି ବୋଧେ।
ହୁଁ।
ଏତିକି ପକେଇ ଗୋଲେଇ ଗାଲେଇ ଦେଲେ ରେଡି ହୁଁ ବେଲ ପଣା। ଆଉ ସେ ସର୍ବ ସେ ଯୋଉ ଶାଗୁ ଫାଗୁରା ଶାଗୁ ଭେଦେଇକି ତ ରଖିଥାନ୍ତି ତାପରେ ତାକୁ ଗ୍ଲା ତାକୁ ପକେଇଦିଅନ୍ତି ତା ପରେ ଛେନା ପକେ- ପକାନ୍ତି ଆଉ ଆଉ କଣ ପକାନ୍ତି। ଛେନା ପକାନ୍ତି କଦଳୀ ପକାନ୍ତି। ଆଉ କିଛି ଫଳ ଫଳ ପକେଇଲେ ପକାନ୍ତି ନହେଲେ ସେମିତି ବି କିଏ ପିଇଲେ ହେଟା ବି ଟିକେ ବେଶୀ ସେଟା ଓସା କୁ ମାନେ ଇଏ କରେ ଆଉ ଓଷା ଯିଏ ଫଳ ଫଳ ନ ଖାଇବ ଅ ମାନେ ଓଷାରେ ତ ଫଳ ଖାଇବେ ନହେଲେ ସାଗୁ ପଣା ପିଇବେ। ଯଦି ସ ଫଳ ଯିଏ ନ ଖାଇବ ତା ପାଇଁ ଏଇଟା ବେଷ୍ଟ ମୁଁ ଯେହେତୁ ଫଳ ଖାଇନା ତ ମତେ ଏଇଟା ଭଲ ଲାଗେ।
ହ୍ୟାଲୋ।
ହୁଁ।
ହୁଁ ଆମର ଫ୍ରିଜ ଟା ଖରାପ ହେଇଯାଇଚି ତ ଲାଇନ୍ ଯିବା ଯୋଉ ଅପ୍ ଡାଉନ୍ ଅପ୍ ଡାଉନ୍ ହଉଚି ବର୍ଷାରେ
ହୁଁ।
ସଜାଡ଼ି ବାକୁ ଆସିଛନ୍ତି ବଧେ ସେ ନେଇକି ଯିବେ କି କଣ କରିବେ। ଆଉ ଗୋଟେ ଫ୍ରିଜ ଅଛି ପୁରୁଣା ଫ୍ରିଜଟେ ଦିଇଟାଙ୍କ ପୁରୁଣା ହେଇଗଲାଣି। ସେ ପୁରୁଣା ଫ୍ରିଜ ରେ ଖାଲି କେବେ କେବେ ଏମିତି ଫଳମୂଳ କି ଥଣ୍ଡା ମଣ୍ଡା ଆସିଲେ ଅଧିକ ହାରେ କିଛି ହେଲେ। ରହେ ଆଇସିକ୍ରିମ ଫାଇସିକ୍ରିଁମ୍ ସେଇ ଫ୍ରିଜ ଟାର ବି ଡୋର୍ ଭାଙ୍ଗି ଯାଇଛି। ଏକ ରେ ତ ଲାଇ
ଆଉ ଯୋଉ ମିଠା ଦହି ଭଲ ଲାଗେନା।
ହଁ ହଁ ହେ
ପ୍ରଗତି ବାଲା ହଁ।
ହଁ।
ସବୁ ଜିନିଷ ଭଲ ଲାଗେ ଆମକୁ ସ ସବୁ ଖାଇଦବୁ ଖାଲି ପରିବା ଫରିବା ଛାଡିକି।
ମୋ ତ ସେ ଭେଣ୍ଡି ଆଉ ପୋଟଲ ଦେଖିନେ ମତେ ଯମା ଭଲ ଲାଗେନା ବାଇଗଣ
ହ ମୁଁ ତ ପ୍ରାୟ ମୁଁ ଶାଗ ବି ଖାଏନି ଉଁ ଉଁ ପନିପରିବା ତ ଛାଡ।
ଖାଲି ମୁଁ ଆଳୁ ଭୋଷା ଏମିତି ସେ ଖାଇଥିବି ଆଳୁ ପରଟା ଏସବୁ ଖାଇଥିବି ଆଉ ନହେଲେ ଆଳୁ ପରଟା ବି ଭଲ ଲାଗେନା।
ଆଳୁ ପରଟା ଭଲ ଲାଗେ।
ହଁ ଆଳୁ ଅଟା ଭଲ ଲାଗେ ସେଥିରେ ଖାଲି ଆଳୁ ଆଉ ସେ ଯୋଉ ଯୋଉ ଥି ଥିବ ବେଶୀ କିଛି ଭଲ ନହେଲେ ଆଳୁ ମଟର କାଫି।
ଘର ଦୋଷାଟା
ହଁ ଘର ଦୋଶା ବି ବହୁତ ଭଲ ଲାଗେ ହଁ ହଁ। ସେଥିରେ ଯୋଉ ନଡିଆ ଚଟଣି ଟା ସରି ବାଦାମ ଚଟଣି ନଡିଆ ଚଟଣି ଯୋଉ ଦିଟାଙ୍କ କରନ୍ତି ସେଟା ବି ଭଲ ଲାଗେ। ସମ୍ବର ଟା ଏତେ ମାନେ ମାନେ ମୁଁ ଏତେ କୁ ଇଏ ଖାଏନି ହେଲେ ଟିକେ ମିଏ ସେଟା ଟିକେ ଖାଇଲେ ସେ ଯଉ ମସଲା ଟା ଆ କୋରୋନା ଟାଇମ ଗୋଟେ ଏମତି ଟାଇମ ଥିଲା ସେଥିରେ ସବୁ କିଛି ଏକ୍ ଆମର ଏକ୍ସ୍ ଯେହେତୁ ସମସ୍ତେ ଘରେ ରହୁଥିଲେ। ତ ସବୁ କିଛି ସେଥିରେ ବନେଇକି ଖାଇବା ଇଏ କରିବା ଆଁ ସବୁ କିଛି ଆଜି ରସ ଆଜି ରସଗୋଲା ହବ। କାଲି ମାଲପୁଆ ହବ ଛେନାଗୋଡ ହବ ଆଜି ଇଟଲି ହବ।
ଥିଲା ନା କଣ?
ସବୁ ତ କରନ୍ତି ସିଏ। ହୁଁ ହୁଁ ମୋମୋ ବି ହେଇ ହେ ମୋମୋ ହେଇଥିଲା ଦିନେ ଆମର ସେଟା ପି ଏଜ୍ ରେ ହେଇଥିଲା ହେଲା। ବଡ଼ ବଡ଼ ମୁଁ କହିଲି ଏଇଟା କଣ ମୁଁ ବଡ଼ ବଡ଼ ହେଇ କରିଥିଲି ହେଲେ ସେଟା ଗୋଟେ ମତେ ମତେ ଭେଜ୍ ମୋମୋ ମେନ୍ କଥା ଭଲ ଲାଗେନି ମତେ ଟିକେ ନନ୍ଭେଜ ମୋମୋ ଭଲ ଲାଗେ। ତ ମୁଁ ସେ ନନ ଭେଜ ଖାଇବାକୁ ଟିକେ ସେ ଭେଜ ମୋମୋ ସବ ସବୁ କିଛି ଟ୍ରାଏ ହୁଏ ସେ ମାନେ କୋରନା ଟାଇମ ଟା ସବୁ ଥିଲା ସବୁ
ମୋର ଭଲ ହେଇନଥିଲା ମୁଁ ଦେଇ ହେଲେ କରିଥିଲା ଭଲ ହେଇଥିଲା ମୋ ଭାଇ କରିଥିଲା ମସ୍ତ ହେଇଥିଲା ଭାଇ କରିଥିଲା। ପିଲା ମାନେ ଯୋଉ ଛାଣି ଯୋଉଟା କରନ୍ତିନି ତାପରେ ଦିଟା କରିଥିଲା ଭେଜ୍ କରିଥିଲା ନର୍ମାଲ ପନିର ର ଆଉ ଫ୍ରାଏଡ ଟା ବି ମାନେ କରିଥିଲା ମସ୍ତ ହେଇଥିଲା।
ହୁଁ।
ସିଏ ଭଲ କରେ ପିଜ୍ଜା ସିଏ ବନେଇଦବ।
ହୁଁ ହୁଁ।
ଇପି ମସ୍ତ୍ ଇପି କରିବ ଭାଈ ହେବି ଚା କଫି
ହଁ ମୋ ଭାଇ ଗୋଟେ ଅଛି ସେ ଇ ଇପୀ କରେ ପୁରା ଯେମିତି ଫାଷ୍ଟ ତା ପ୍ରୋସେସରେ ଈପି ନ ପଡିବା ପୂର୍ବର ପ୍ରୋସେସ ସବୁ ତୁ କହିବୁ ଯେମିତି ଗୋଟେ ତରକାରୀ ହବ ବୋଧେ ହେଲା ତରକାରୀ ମୋ ଭାଈ ପୁରା ପୁରା କହନ୍ତି ନା ପୁରା ସବୁ ମସଲା ଇଏ କରିକି କରିକି ପୁରା ତ ବନେଇବାଟା ସେ ସେମିତି ସବୁ କରେ।
ହୁଁ ମୁଁ ହେଲେ ଜମା କରିପାରେ ନା ସିଏ ହେଲେ କରନ୍ତି ବଢିଆ ଦେଇକି ପୁଅ
ଦେଖେ ସେମାନେେ କଣ ଦିନେ ଦିନେ କରିବେ ନା ତ କହିବେ ଆମେ ସବୁ କରିବ ବୋଧେ ଯୋଉମାନେ ସବୁବେଳେ କହୁଛନ୍ତି ତାଙ୍କୁ ହି ତେ ହେଇ କରିକୀ କର ଭଲ ଲାଗିବ ହେ ଯେମିତି ଗୋଟେ କମ ଇଏରେ ବ ଭ ଏଇ ମଝିରେ ସେ ଆମେ ଗାର୍ଲିକ ଇପି ମାନେ ମାନେ କ ଆଉ ଗୋଟେ କଣ ସେ ନା ଟା ଥିଲା ମୁଁ ୟୁଟ୍ୟୁବରେ ଦେଖିବି ଫାଷ୍ଟ ହେଲା ମୁଁ କହିଲି ଏଇଟା କରିବ ଆମର ଗୋଟେ ଗ୍ରୁପ ଅଛି ସେ ଫ୍ୟାମିଲି ମାନେ ଭାଇ ଭଉଣୀ ଅଛନ୍ତି ତ ମାନେ ଯୋଉମାନେ ଅନମାରେଡ୍ ରେଡ୍ ଅଛନ୍ତି ତାଙ୍କ ପାଇଁ ଗୋଟେ ଗ୍ରୁପ ଅଛି ଆଉ ଗୋଟେ ମାଇଁ ଫାମିଲିରେ ସମସ୍ତେ ଅଛନ୍ତି ହେଲା। ମଁ ଜେଜେଟା ନେଇକି ସବୁଠୁ ନେଇକି ହେଲା ସେମାନଙ୍କୁ ମୁଁ ପଠେଇଲି ଆମ ଯୋଉ ଯୋଉଟେ ଭାଇ ଭଉଣୀ ଅଛନ୍ତି। ମତେ ଏଇଟା କିଏ ବନେଇକି ଦବ କେଇ ସବୁ ସିନ୍ କରିକି ଛାଡିଦେଲେ। ତାପରେ ମାସାରୀ ହେଇଥିଲା ମାନେ ସିଏ କହିଲା କି ହଉ ବନେଇବା ସିଏ ତାର ବନେଇ ଥିଲା ମତେ ତ ଆସି ସେ କହିଲା ବନେଇବାନିକି ବନେଇଲା ବହୁତ ଟେଷ୍ଟି ହେଁଇଥିଲା ମାନେ କହିଲି ନା ସେଟା ଗୋଟେ ରସୁଣ ଫସୁଣ କଣ ଗୋଟେ ପକେଇକି ସେ କରିକି କରିଥିଲା ହେ ବହୁତ ଭଲ ଲାଗିଲା ନା ଯା ହଉ
ଭଲ ଲାଗେ ପକେଇକି କଲେ ମୁଁ ଯେତେବେଳେ କରେ ରସୁଣ ପକେଇକି କରେ ମୁଁ ବହୁତ ଭଲ ଲାଗେ ରସ ଶୁଣ ନହେଲେ ଅରିଗାନୋ ଚିଲି ଫ୍ଲେକ୍ସ ସେଗୁଡ଼ା ସବୁ ଟିକେ ପକେଇ ଦେେଲେ ମସ୍ତ୍ ଲାଗେ।
ଯୋଉ ଚିଜ ଇଏ ବି କରନ୍ତି। ପନିର ଚିଜ୍, ଇପି ମ୍ୟାଗି ସବୁ ସମସ୍ତେ ଇପି କେହି କୁହନ୍ତିନି ସମସ୍ତେ ମ୍ୟାଗି କୁହନ୍ତି, ମୁଁ କୋଉ ଇପି କ ହେଲେ ସମସ୍ତଙ୍କୁ ମ୍ୟାଗି ଟା ଭଲ ଲାଗେ ହେଲେ ମ ମତେ ନମ ଇପି ଟା ଭଲଲାଗେ।
କି କରନ୍ତି।
ଆଉ ମୁଁ ଯୋଉ ଏବେ ଗୋଟେ ଆସିଛି ନୁଡୁଲ୍ସର ଗୋଟେ ୟିପି ଆସିଛି ମତେ ସେଟା ଜମା ବି ଭଲ ଲାଗୁନି। ହେଲେ ସେଇଟା ଅଟା ମ୍ୟାଗି ବହୁତ ଭଲ। ନା। ଗୋଟେ ହଉଛି ଅଛି ଆମର ଗୋଟେ ଅଟା ମ୍ୟାଗି ଯୋଉଟା କୁହନ୍ତି ହେଲା। ସେଟା ମତେ ଜମା ଭଲ ନା। ମା କହେ କି ଯ-ଯୋଉଟା ଜିନିଷ ଭଲ ଏଟା ତ ଭଲ ନୁହଁ ନା ମଇଦା ସେଇଟା ଖାଇବନି ସେଥିପାଇଁ ସମସ୍ତେ ଖାଆନ୍ତି। ଏବେ ସମସ୍ତଙ୍କର କାରଣ ଘରକୁ ଜମା ୟିପି ଆସୁନି। ଆଉ ଯାହା ଛୋଟ ଛୁଆ ସବୁ ଖାଇବେ ଆଉ। ହେଲେ ମତେ ତ ଯାଉନି, ମୋ ପାଇଁ ସେ ଛୋଟ ବାଲା ୟିପି ଆସିବ ତାକୁ ମତେ ୟିପି, ମୁଁ ୟିପି, ରୁଟି ବି ଖାଇଦିଏ।
ହୁଁ, ମୁଁ ବି ଖାଇଛି ୟିପି, ମ୍ୟାଗି, ରୁଟି ମୁଁ ବି ଖାଇଦିଏ।
ଏମିତି ନୁହଁ କି, ହଁ କିଛି ନାହିଁ ଖାଇଦବ। ଏମ ଏମିତି ନୁହଁ, ଏଇ ମାନେ ଯେମିତି ହଁ ରୁଟି, ଭଜା ଯେମିତି ହୁଏ ଯେମିତି ତ ନର୍ମାଲ ରାତିରେ ରୁଟି, ଭଜା ହୁଏ ସେମିତି, ସେମିତି ହିଁ ୟିପି, ରୁଟି ବି ଖାଇଦେବି। ଆଉ ଦଶଟା ବେଳେ ସେମିତି ଯଦି ଇଚ୍ଛା ହେଇଥିବ, ମୁଁ କହିବି ନା ଆଜି ମୁଁ ଖାଇବିନି। କିଛି ନା ଭାତ ନା ପଖାଳ ନା ରୁଟି ଖାଲି ୟିପି। ୟିପି ରେ ରେ ଆଳୁ ପକେଇକି
ନା ସକାଳ ଟାଇମରେ ମୋର ଜମା ଇଚ୍ଛା ହୁଏ ନା ମାନେ ଯେତେବେଳେ କିଛି ଖାଇବା ନଥିବ
ପୁରା ପ୍ଲେଟ୍ ଶୁଣ ପୁରା ପ୍ଲେଟ ମ୍ୟାଗି ଧରି ବସି ପଡ଼ିଥିବି ହେଲା।
ହୁଁ, ହୁଁ। ନା ସଞ୍ଜବେଳେ ମତେ ଟିକେ ଭଲ ଲାଗେ ସେଗୁଡା ଖାଇବା ପାଇଁ। ବାକି ନହେଲେ ଖାଇବା ନଥିଲେ ମତେ ଘରେ କେହି ନାହାନ୍ତି କି, ମେସ ରେ କିଏ ଖାଇବା ଆଣିକି ଦେଲେନି ସେଇ ଟାଇମ୍ ରେ ମୁଁ ୟିପି, ମ୍ୟାଗି ସକାଳ ଟାଇମ୍ ରେ ନହେଲେ ଭୋକ କଲାନି ଜୋରେ।
ନା, ନା, ସେମିତି ମୁଁ ଦଶଟା ବେଳେ ଟା ଖାଇଦିଏ କାରଣ ରାତିରେ ଯଦି ଭୋକ କରିବ। ହଉ।
ହେଲା।